ଆ। ହାଲୋ ।
ହଁ।
କଣ କରୁଛନ୍ତି।
ବସିଛି ଆପଣ କଣ କରଛନ୍ତି ।
ମୁ ବି ବସିଛି ଆଉ ଖାଇ ସାରିଲେଣି।
ହଁ ଖାଇ ସାରିଲିଣି ।
କଁ ଖାଇଲେ?
ରୁଟି ଆଉ ମଟର ତରକାରୀ ହେଇଥିଲା ।
ଓୋ ହ ମାନେ ଆପଣ ଭାତ ଖାଉନାହାନ୍ତି ରାତିରେ ନା ରୁଟି ଖାଲି ଖାଉଛନ୍ତି ।
ନାଇଁ ସବୁଦିନ ଆମର ରାତିରେ ରୁଟି ଖାଉଛୁ ।
ହୁଁ ।
ସମସ୍ତେ ରାତିରେ ରୁଟି ଖାଆନ୍ତି ଘରେ ଆପଣଙ୍କ ଘରେ ।
ଆମର ବି ରାତିରେ ରୁଟି ଖାନ୍ତି ।
ଭାତ ଖାଆନ୍ତିନି ।
ହଁ ଭାତ ସେମିତି ଖାଆନ୍ତିନି । ମାନେ ଏମତି କାର ଜଦି ଇଛା ହେଇ ଥିବ ନହଲେ ନାହିଁ । ପ୍ରାୟ ରୁଟି ଖାଆନ୍ତି ଆଉ ।
ମତେ ଖରାଦିନ ସ ରାତିରେ ସଜ ପଖାଳ ଖାଇବାକୁ ଭଲ ଲାଗେ ।
ହଁ ।
ରାତିରେ ରାତିରେ ସଜପ ଫଳ ଖାଉ।
ମୁଁ ତ ଖରାଦିନିଆ ଆଉ ମାନେ କେମିତି ରୁଟି ଖାଇବାକୁ ଇଚ୍ଛା ହବନି। ଘରେ ସଜ ପଖାଳ ହିଁ ଆଉ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଶୋଇ ସାରିଲେଣି ନା ଖାଲି ଅନ୍ୟମାନେ ଆପଣ ଚେଇଁଚନ୍ତି!
ନାଇଁ ମୋ ଭାଇ ତାର ପାଠ ପଢୁଛି ମୁଁ ମୋର ବାହାରେ ବସିକିନା ମୁଁ କଥା ହଉଛି ଆପଣଙ୍କ ସହିତ ଆଉ।
ଅ ହଉ, ଲାଇନି ଅଛି?
ଆଉ ସମସ୍ତେ ଶୋଇ ସାରିଲେଣି ହଁ ଆମର ଏବେ ଲାଇନ ଅଛି।
ମାନେ ବର୍ଷା ପାଗରେ ଏମତି କଟେ ନା ଲାଇନ୍ ଥାଏ?
ହଁ ଲାଇନ୍ ତ ବହୁତ କଟେ, ଲାଇନ ଏବେ ଅଛି ଆଉ।
ମାନେ ବର୍ଷା ଦିନେ ଯଦି ଲାଇନ ରାତିରେ କଟିଲା ମାନେ ଏମିତି ଇନଭଟର ଅଛି ନା ଏ ଶୋଇଯାଆନ୍ତି ମାନେ ଅ
ନାଇଁ ଇନଭେଟର ନାହିଁ ସେମିତି ଅନ୍ଧାରରେ ରହିଆକୁ ପଡେ କଣ କରିବା।
ମାନେ ଏମିତି ଧର ଗରମ ଫରମ ହେଲା କି ମଶା ଫସା ହେଲେ ମାନେ ଏମିତି ଟିକେ ଆଡଜଷ୍ଟ କରି ଶୁଅନ
ହଁ। ଗୁଡ଼୍ ନାଇଟ୍ କଏଲ ଲଗେଇ ଦଉ ମସୁରୀ ଟାଙ୍ଗିକି ଶୋଉ ଆଉ।
ହଁ ଆଜିକାଲି ତ ଏଇ ମାନେ ଏଇ କଏଲ ଗୁଡା ବି ମାନେ ମଶା ଆଉ କାଟୁନା ଖାଆନ୍ତି ଖାଲି ଯଦି ଅ ଲିକ୍ୱିଡିଟିଏ ଯଦି ନହେଲେ ଏବେ ଯୋଉ ତାର ଜାଲି ଗୁଡାକ ଆସୁଛି ଯୋଉ ବ୍ୟାଟ ଗୁଡାକ ମାରିଆ ପାଇଁ ସେଇଟା ଯଦି ଟିକେ ନହେଲେ ଆଉ କଏଲ ତ କିଛି କାମକୁ ଆଉ ଆସୁନି ମାନେ ବେଶୀ ମାନେ ହେତେ ମରୁନାହାନ୍ତି। ଏମିତି ଆଗରୁ ପୁରା ସଫା ହେଇଯାଆନ୍ତି।
ଏବେ ତ ଲାଇନ ପାଞ୍ଚ ମିନିଟ ମାନେ ଗଲେ ରହି ହଉନି। ଆଗ ଆଗ କାଳରେ ଭାବୁଥାଅ ମାନେ ଲାଇନ ଅନ୍ଧାର ତାରେ ବିନା ଲାଇନରେ ସେମାନେ କେମିତି ରହୁଥିଲେ?
ହଁ ମାନେ ସେମାନଙ୍କର ଗୋଟେ ଗୋଟେ ଅଭ୍ୟାସ ଥିଲା ଆପ ଆମର ଆଉ ଆମ ଜେନେରେସନରେ କଣ କହିଲେ
ଜେଜେବାପା ଜେଜେବାପା ଜେଜେମା ତ କୁହନ୍ତି କି ଆଗର ଲାଇନ ମାନେ ସେତେବେଳକୁ ପୁରା ଅନ୍ଧାର ସେତେବେଳେ ଡିବି ଲଣ୍ଠନ ଏଇସବ ଜାଣିଛନ୍ତି ନା?
ହଁ ହଁ ମୁଁ ତ ହେଇ ଏଇ ମାନେ ଏଇ ଜେନେରେସନରେ ବଢିକି ଆସିଛି ମାନେ ଏଇ ଲଣ୍ଠନ ତ ମତ ମତେ ଲାଗୁଛି ମୁଁ ଯେତେବେଳେ ତୃତୀୟ ଦ୍ଵିତୀୟ ଥିଲି ସେତେବେଳକୁ ମୁଁ ଯାଇଁକି ଆଉ ଅଷ୍ଟ ଷମ ନବମରେ ସେଟା ଆଉ ବନ୍ଦ ହେଇଗଲା ଲଣ୍ଠନଟା ଆଉ ମାନେ ଆଉ କେହି କରୁନାହାନ୍ତି।
ହଁ ଆମେ ବି ସେମିତି ଲଣ୍ଠନ ଲଗେଇକି ଛୁଆ ଦିନେ ସବୁ ପାଠ ପଢୁ ଡିବି ବି ଘରେ ଲଗା ହୁଏ କିରୋସିନ ଜାଳିକିନା ଏବେ କିରୋସିନ ବି ମିଳୁନି। ହ
ହଁ ପରା ସେତିକି ବି ଆମେ ଆଡଜଷ୍ଟ କରିପାରିବାନି ମାନେ ଲାଇନରେ ଯାହା ହେଲେ ସବୁବେଳେ ଦକାରେ
ସବୁବେଳ ପାଇଁ ଲାଇନ ଦରକାରେ ଏବେ ତ ମସଲା ଟିକେ ବା ଟିଲେ ଗ୍ରାଇଣ୍ଡର କର ଶିଳକୁ କେହି ପଚାରୁନାହାନ୍ତି।
ହଁ ବା।
ଶିଳରେ ଟେଷ୍ଟ କିନ୍ତୁ ଶିଳ ବଟା ମସଲା ବହୁତୁ
ହଁ ହଁ ଟିକେ ମାନେ ଖଦଡ ଖଦଡ ଥିବ କି ମାନେ ତାର ଯୋଉ ବାସ୍ନାଟା ଟିକେ ବି ଅଧିକ ବଢି ଯାଉଥିବ
କେକ୍ ଟା ଚାଉଳ ସେ ଯୋଉ ଆଉ ଘୋଟା ହୁଏ ବିରି ତାର ପିଠା ଖାଇବ ସ୍ୱା ଦ ଯେମିତି ଗ୍ରାଇଣ୍ଡରରେ ନାହିଁ ଆଉ।
ହଁ ମାନେ ମୋର ମନେ ଅଛି, ଆଗରେ ମାନେ ମୁଁ ଯେତେବେଳେ ଏମିତି ପଢୁଥିଲି ସ୍କୁଲ ଟାଇମରେ, ସେତେବେଳେ ମାନେ ମୋ ଜେଜେମା ହେରିକା କଣ କରନ୍ତି ନା- ସେମାନେ ବିରି ଗୁଡାକୁ ଆଗୁଆ ଥୋଇ ଦେଇଥିବେ ଗୋଟେ ରାତି ପୂର୍ବରୁ ଥୋଇ ଦେଇଥିବେ, ମାନେ ପିଠା କରିବା ପୂର୍ବରୁ ଘୋଡେଇକିନା ଥୋଇ ଦେଇଥିବେ, ସେ ପୁରା ଫୁଲି କି ମାନେ ଏବେ ଯୋଉ ଗ୍ରାଇଣ୍ଡିଙ୍ଗ କରୁଛନ୍ତି, ସିଏ ଆଉ ଫୁଲୁନି ବେଶୀ ବିରି ଗୁଡାକ
ନା
ମାନେ ଫୁଲିକି ଗୋଟେ ବାଲ୍ଟିରେ ଥୋଇ ଦେଇଥିଲେ ପୁରା ବାଲ୍ଟି ବାହାରକୁ ପଳେଇ ଆସିଥାଏ। ମାନେ ପିଠା ଟା ଟିକେ ମାନେ ଯେମତି ନରମ ନରମ ହବ ଆଉ।
ଏବେ ତ ବିନା ଫ୍ୟାନରେ ଶୋଇ ହଉନି, ସେତେବେଳେ ସେତେବେଳେ ତ ସମସ୍ତେ ବାହାରେ ବି ଶୁଅନ୍ତି ଘର ବାହାରେ।
ହଁ ଛାତ ଉପରେ ନହେଲେ, ଟିକେ ଲାଇନ କଟିଗଲେ, ଛାତ ଉପରକୁ ଚାଲ। ଆଉ ବାହାରକୁ ବି ମାନେ ବାହାରିଲା ବେଳକୁ ଉଁ ଲାଇନ କଟିଯିବ, ସାପ ବିଛା ମାନେ ହଁ ସବୁଆଡେ
ବହୁତ ଡର ଲାଗୁଛି।
ସେଇଆ ପା ଆଉ ଆପଣଙ୍କ ଆଡେ ଖୁଦୁରୁକୁୁଣି ଓଷା ହୁଏ ନା ନାଇଁ?
ହଁ। ଆମେ ତ ନିଜେ ଖୁଦୁରୁକୁଣୀ କରୁ, ଏଠି ସବୁ ସାଙ୍ଗ ମାନେ ଆମ ସାହି ରେ ଭଲ ମାନେ ସମସ୍ତେ ପଇସା ପଇସା ଆଦାୟ କରିକି ଭୋଜି ଭାତ କରୁ ବହୁତ ଧୁମଧାମ ରେ କରୁ ଆଉ ଫୁଲ
ଆଜିକାଲି ତ ପୁଣି ମାନେ ଗୋଟେ କଥା ଠାକୁରଙ୍କ ଉପରେ ଯେତିକି ଫୋକସ ନାହିଁ, ଏମାନେେ ଯେମିତି ପ୍ରଶେସନ ହବ ଡିଜେ ଫିଜେ ଆସିବ ସେଟାକୁ ବେଶୀ
ଆମେ ଆମେ ଏତେ ମାନେ ଡିଜେ ଫିଜେ ଆଣିକିନା
କଥା ମାନେ ଯୋଉ ଗାଁ ଗହଳିରେ ପୁରା ଗୋଟେ ଗୋଟେ ମୁର୍ତ୍ତି ଯୋଉଁଗୁରା ହୁଏ
ହଁ ନାଇଁ ଆମେ ଡିଜେ ଆଣୁନା, ସେମିତି ଆମର ସାଧା ପ୍ରଶେସନ ସେମିତି ଠାକୁରଙ୍କୁ ଘଣ୍ଟ ବାଡେଇକି ନେଇକି ପକେଇ ଦଉ, କିନ୍ତୁ ଉ ହଁ ଖ ରାତି ଦିଟା ତିନିଟାରେ ଗୋଟେ କିଲୋମିଟର ପୁରା ଚାଲି ଚାଲି ଯିବୁ ପୁରା ଫୁଲ ତୋଳିିବାକୁ ସେ ପୁଣି ଜଙ୍ଗଲ ସାଇଡ ରେ, ସେକର ଭାଲୁ ବି ବାହାରେ ମାନେ ବହୁତ ତୁ ଡର ଲାଗେ ଭାଲୁ ଆମେ ପୁରା ଠାକୁରଙ୍କ ନାଁ ଧରି ଧରି ପୁରା ମା ମଙ୍ଗଳାଙ୍କୁ ପୁରା ସ୍ମରଣ କରି କରି ଜୟ ମା ମଙ୍ଗଳା କହି କହି କହି କହି ଆମେ ଯାଉ ଯିବୁହାରି, ସେଠଉ ମାନେ ରାତି ଦିଟା ବେଳୁ କେହି ଯାଇନଥିବେ, ଆମ ପିଲା ସବୁ ଯାଇ ଫାଷ୍ଟ ସବୁ ଗଛରେ ଲାଗି ପଡିଥିବ ପୁରା ଫୁଲ ତୋଳିବାକୁ ତରେ ଖୁସି ମଜା ଥାଏ ।
ହଁ ସେତେବେଳକୁ ଆଉ ରାତିରେ ନିଦ ହିଁ ହବନି । ମାନେ ଟୋଟାଲି ନିଦ ହବନି, ଖାଲି ସାଜ ସଜା ମାନେ ହୋହାଲା ମାନେ ଟିକେ ଏମତି ମଜା କରିବା।
ଗୀତ ବଜେଇକି ସମସ୍ତେ ଡ୍ୟାନ୍ସ ମାରନ୍ତୁ । ଆଉ
ସେତେବେଳୁ ଗୋଟେ ଖୁସି ଥିଲା ଆଉ
ହଁ ।
ତାପରେ ମାନେ ଆପଣଙ୍କର କେମିତି ମାନେ ହୁଏ ମାନେ--? ଚାରି ପାଳି ଆପଣ କରନ୍ତି ମାନେ ଯୋଉ ନା ଲାଷ୍ଟ ପାଳି ଟା ଖାଲି ପାଞ୍ଚ ପାଳି ରେ କରାଯାଏ ଆପଣଙ୍କ ମାନେ--?
ହଁ ଶୁଭ ପାଳି ଆମର ହୁଏ, ଆଉ ବାଲୁକା ପୂଜା ବି କରୁ, ଯୋଉ ପୋଖରୀ କୂଳ କୁ ପୋଖରୀ କୂଳ
ହଁ ହଁ ଜାଣିଚି ନା ନା ଚାରି ପାଳିରେ ଯୋଉ କରନ୍ତି ମୂର୍ତ୍ତି, ସେଟା ପକେଇ ଦେଇକି ପାଞ୍ଚ ପାଳିରେ ନୂଆ କରନ୍ତି ନା ହୁଁ ଚାରିପାଳି ରେ ଯୋଉ ମୂର୍ତ୍ତି ପୂଜା କରନ୍ତି ସେଇଟା ପାଞ୍ଚ ପାଳି ରେ ବି କରନ୍ତି ପୂଜା।
ହଁ ଆମର ସେଇ ଜଣେ ସେଇ ଗୋଟିଏ ମୂର୍ତ୍ତି ତ ଥାଏ ଆମର ପାଞ୍ଚ ପାଳିଯାକ ଆଉ।
ହୁଁ ହଁ ଠାକୁରଙ୍କୁ ପ୍ରାଣ ଦାନ କରାଯାଏ ନା ସେଠକୁ ଆଉ ବିସର୍ଜନ କରି କେମିତି ଆଉ କରିହବ।
ହୁଁ ଆମର ପୁରା ସବୁ ପାଳିଆଙ୍କ ସେଇ ଜଣେ ମୂର୍ତ୍ତି ଥାଆନ୍ତି।
ହୁଁ
ସେଥିରେ ତ ଝିଅ ପିଲା ଭିତରେ ତ ଆପଣ ଜାଣିଥିବେ କେମିତି ମାଡଗୋଳ ବି ହୁଏ ତା ଭିତରେ କଳି କଜିଆ
ହଁ ହଁ ହ ହ ତାପରେ ବି ପୁଣି ମାନେ ସେଇ ସେ ରାତି ମାନେ ବେଶୀ ଶାଢୀ ଫାଢୀ ପିନ୍ଧିକି ମାନେ ଏ ଏକ୍ସାଇଟେଡ ଲାଗେ କି ସେଇ ସେ ଗୋଟେ ମାନେ ଝିଅ ପିଲାଙ୍କର ମେନ ତ ମାନେ ସଜବାଜ ହେଇକି ଟିକେ ଠାକୁରଙ୍କୁ ପୂଜା କରିବା। ଯୋଉଁ ମଜା ଥାଏ।
ହଁ ସେଠି ଗୋଟେ ହୁଏ ମତି ଆଉ ହୁଏ ସବପାଳି ଆଉ ସନ୍ଧ୍ୟା ରେ ଆଉ
ମାନେ ଭୋଗ କେମିତି ମାନେ କରନ୍ତି ନା ଏଇ ଯୋଉଁ ଚକଡା ଯୋଉଁ ମାନେ ଭୋଗ ମାନେ କରି ସା ନା ଭାତ କି ପରଟା ଫରଟା ରାତିରେ ଖାଆନ୍ତି? ଭାତ ମାନେ ଅରୁଆ ଭାତ।
ନାଇଁ ଦିନରେ ଅରୁଆ ଭାତ ଖାଉ ରାତି ବେଳକୁ ତ ଭୋଗ ଖାଇକିନା ହେମିତି ଶୋଉ ବହୁତ ବହୁତ ଭୋଗ ହୁଏ ସେତ ବେଳକୁ ଆମର କଣ କହିଲେ ଘରେ ଘରେ ଖଇ ଭଜା ହୁଏ ଏବେ ତ କୋଉଠି ବି ଖଇ ମିଳୁନି ସବୁ
ହଁ ଖଇ ଏବେ ସବୁ କିଣି ଆଣୁଛନ୍ତି ଖଇଗୁର ମାନେ ଉଖୁଡା ହଁ ହଁ।
କିଣିକି ନା ଆଣିକି ଭୋଗ କରିଦବୁ ଆଉ ଆଉ ଆପଣଙ୍କର କେମି ମିତି କଣ ହୁଏ ଖୁଦୁରୁକୁଣୀ?
ହଁ ଆମର ବି ସେମିତି ମାନେ ଏଇ ଖଇର ଭଜା ମାନେ ଏ ପର୍ଯ୍ୟନ୍ତ ବି ମୋ ଜେଜେ ମା ଯଦି ଟିକେ ଟିକେ ଖଇ ଭାଜୁଛନ୍ତି। ମାନେ ଏଇ ଯୋଉଁ ହାଣ୍ଡିରେ ମାଟି ହାଣ୍ଡି ରେ ଛୁଲି ପକରେ ମାନେ ଏମିତି ଟିକେ ଟିକେ ଭାଜୁଛନ୍ତି। ସେଇଡାକୁ ଟିକେ ଉକୁୁଡା ଉକୁୁଡା ବନା ହଉଛି ଆଉ ଟିକେ ମାନେ ରଖା ହଉଚ। ସିଏ ଖାଇବା ପାଇଁ ତାଙ୍କ ପାଇଁ
ମୁଢ଼ି ଭାଜନ୍ତି ଖଇ ଭାଜନ୍ତି ମୋ ଜେ ଜେଜେ ମା ଏବେ ଆଉ ବଳବୟସ ଗଲାଟୁ ଏବେ ଭାଜି ପାରୁନାହାନ୍ତି ନହେଲେ ଆଗରୁ ମୁଢ଼ି ଖଇ ଏ ସବୁ ଭାଜନ୍ତି।
ହୁଁ ହହୁଁ ଆମର ବି ମାନେ ମୋ ଜେଜେ ମା ଭାଜନ୍ତି ଯେ ମାନେ ଏବେ ବଳ ବୟସ ଟିକେ ନାହିଁ ହେଲେ ତଥାପି ଖାଲି ପୂଜା ଅନୁସାରେ ଟିକେ ଟିକେ ଭାଜି ଦିଅନ୍ତି ଆଉ କଣ। କୁ ଆଉ ତାଙ୍କୁ ସବୁ ଯୋଗେଇବାକୁ କହିଲୁ। ସବୁଆଡେ ଆଗରୁ କଣ କହିଲ ସେମାନେ ସ ସବୁ ଯୋଗାଯୋଗ କରିକି ସବୁ ଭାଜି ଦିଅନ୍ତି। ଏବେ ସିଏ ଖାଲି ଭାଜି ଜାଣିଛନ୍ତି ମାନେ ସିଏ କରୁଛନ୍ତି ବୋଲି ତାଙ୍କୁ ଖାଲି ଟ ଯୋଗେଇଦ କି ହାଣ୍ଡି ଫାଣ୍ଡି ଯୋଗେଇଦବ କି ଯେତିି ତାଙ୍କର ସବୁ ଯୋଗେଇଦବେ ସେ ଖାଇ ପିଇ ବସିକିନା ଭାଜି ଦଉଛନ୍ତି ଟିକେ ଆଉ।
ହୁଁ ଆମର ତ ଯାକ ଛୁଆ ଧାନ ନେଇକିନା ଆସନ୍ତି ମୋ ମା ପାଖରେ ହିଁ ଭାଜିକି ଖଇ କରିକି ନେଇକି ଯାଆନ୍ତି।
ହଁ ହଁ। ହଁ ହଁ। ଆଗରେ ଥିଲା ଗୋଟେ ମାନେ ପରିବେଶ ଥିଲା ହଁ ହଉ ହଉ ମୁଁ ଏବେ ରଖୁଚି।
ହଁ ହଁ।
ହଉ।